ହେଲୋ ଅମସ୍କାର।
କଣ୍ କରୁଛନ୍ତି ଆଜ୍ଞା?
ଏବେ ଏ ସମ୍ପର୍କ କରିବାରେଏ ଲାଗିଥିଲି।
ଆଜ୍ଞା ଆଜ୍ଞା। ଖୁସି ଲାଗିଲା କିଛି ହେଇପାରିଲା।
ହଅଁ। ଏବେ ଆଉ ଖାଇବେନି ତାହେଲେ ନାଇକି?
ନା ନା ଆଜ୍ଞା ରାତିରେ ଖାଏ ଆଜ୍ଞା।
ଆଚ୍ଛା।
ଆଉ କିଛି ସମୟ ପରେ ଖାଇବି।
ଆଚ୍ଛା ଆଚ୍ଛା।
ଆପଣ ଆପଣ କେତେବେଳେ ଖାଇବେ?
ଉଁ ମୋର ଲେଟ୍ ହବ ଆଉ। କାଲିଠୁ ତାହଲେ ଜିମ୍ ଯିବେ ନା?
ଜିମ୍ ର ଓଡିଆ କଣ?
ଆଜ୍ଞା ତାର ଓଡ଼ିଆ ତ ମୁଁ କିଛି ଜାଣିନି ଆଜ୍ଞା।
ୟୋଗା ୟୋଗା କକ୍ଷ
ନା ଆଜ୍ଞା ସେଟା ତ ୟୋଗା ହେଇଗଲା ଆଜ୍ଞା।
ଉଁ ଆଉ ତାହେଲେ କଣ?
କେନ ପାରୁ ନାମ ଟି କଣ ମୁଁ ଜାଣିପାରୁନି।
ହଉ ହଉ।
ଆଉ କଣ କରୁଥିଲା ଏଟି?
କିଛି ନାହିଁ ସେଇଠେଇଁ ଲାଗିଥିଲି ଆଉ। ପଢ଼ାପଢ଼ି ଟିକେ କରିବାକୁ ହଉଛି ଯେ ଇଚ୍ଛା ହଉନି ଫୁଣି ଇଚ୍ଛା ହଉଛି ଏମିତି ଆଉ
କରନ୍ତୁ ଟ୍ରାଏ କରନ୍ତୁ ଇଚ୍ଛା ହଉଥିବ।
କରୁଛି।
ଆଜ୍ଞା ଆପଣ ଯେତେବେଳେ ସହାୟତା ହେବ ସବୁ କିିଛି ଠିକ୍ ହବ।
କଣ?
ଆପଣ କିଛି ସହାୟତା ହେଲେ ସବୁ କିଛି ଠିକ୍ ହେବ।
ହୁଁ।
କଣ ଖାଇଲେ?
ବିସ୍କୁଟ ହିଁ ଖାଇଥିଲି।
ଆଚ୍ଛା ଆଚ୍ଛା ସେତିକି ହିଁ ଖାଇଛନ୍ତି ଆପଣ, ନା?
ଆଉ ବି କିଛି ଇଚ୍ଛା ହେଲାନି।
ପାରୁଚି ଆପଣଙ୍କ କଥା।
ହୁଁ-ହୁଁ-ହୁଁ।
ଘରେ ଭଲ ଅଛନ୍ତି ଆପଣଙ୍କର?
ହଁ ସବୁ ଭଲ। ଖୁସିକୁ ଟିକେ ଥଣ୍ଡା ହେଇଯାଇଛି।
ଆଜ୍ଞା ତାକୁ କିପରି ଭାବେ ଥଣ୍ଡା ହେଲା?
ସିଏ ଟିକେ ରୋଗଗ୍ରସ୍ତ ଲୋକଟା ତ ସେଥିପାଇଁ।
ଆଚ୍ଛା ଆଚ୍ଛା
ଟିକେ କଣ ହେଲେ ର
ଆପଣଙ୍କୁ ତାହେଲେ ରୋଗ ହୁଏନି?
ହୁଏ ସେ ସବୁବେଳେ ନୁହେଁ। ତାର ଟିକେ କଣ ହେଲେ ରୋଗ ମାଡି ବସୁଛି।
ଆଜ୍ଞା ବୁଝିପାରୁଛି ବୁଝିପାରୁଛି।
କିନ୍ତୁ ଆପଣଙ୍କୁ ରୋଗ ହେବନି।
ହଁ ଠିକ ଠାକ୍ ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା।
ହୁଁ
ଆଉ କଣ କୁହନ୍ତୁ, ଆପଣଙ୍କ ବିଷୟରେ କିଛି?
ଆଉ ମୋ ବିଷୟରେ କଣ କହିବି ଆଉ?
ଆପଣଙ୍କର ଜୀବନ କେମିତି କିପରି ଭାବେ କଟୁଛି ଘରେ ରହିକି ଆପଣ
ହୁଁ-ହୁଁ ନା ଜମା ଭଲରେ କଟୁନି।
କାହିଁକି ଆପଣଙ୍କର ଭଲରେ କଟୁନି ?
କ୍ତ ଲାଗୁଛି
ବିରକ୍ତ କଣ ପାଇଁ ଆଜି?
ଆପଣଙ୍କୁ ତ ବିରକ୍ତ, ବିରକ୍ତ ଲାଗିବା କଥା ନୁହଁ?
କଣ ପାଇଁ?
ଆପଣଙ୍କୁ ବିରକ୍ତ ଲାଗିବା କଥା ନୁହେଁ।
ଲାଗୁଛି ତ ଆଉ।
କିପଳି ଭାବେ ଆପଣଙ୍କୁ ଲାଗୁଛି ମୁଁ ଜାଣିପାରୁନି।
ସେଇଟା ମୁଁ ବି ଜାଣିପାରୁନି।
ଆଣ କଣ ଜାଣିଛନ୍ତି ତାହେଲେ ମ୍ୟାଡାମ?
କିଛି ଜାଣିପାରୁନି ସେଇଟା ହିଁ ବଡ ଦୁଃଖର ବିଷୟ।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା କଥା ତାହେଲେ
କଣ?
ଏଇଭଳି କଥା ତାହେଲେ।
ହୁଁ। ହ କଣ କରିବା ଏଇଆ ହିଁ ଜୀବନ ଆଉ।
ଏଇତ ଜୀବନ ଆଜ୍ଞା ବୁଝିପାରୁଛି ଆଉ
ହୁଁ।
ଅଉ ଖବର କଣ କୁହନ୍ତୁ?
କଣ?
ଆପଣଙ୍କ ଖବର କିଛି କୁହନ୍ତୁ।
ହୁଁ ଆମ ଖବର କଣ କିଛି ଭଲ ଚାଲିଥିଲେ ସିନା କଣ ଖୁସିରେ କହିବୁ।
କରିବ ଆପଣଙ୍କ ପାଇଁ ଯାହା ଠିକ ଲାଗୁଛି ଆପଣଙ୍କ ପାଇଁ ଯାହା ଠିକ୍ ଲାଗୁଛି କହିବେ ଆଉ।
କଣ ଆଉ ଠିକ୍ ବୋରିଂ ଚାଲିଛି ଆଉ।
ଚାଲୁ ଦୁନିଆ ଚାଲିିବା କଥା ଚାଲ
ଆପଣଙ୍କ କଥା କୁହନ୍ତି କଣ?
କଣ କହିବି ଆଜ୍ଞା ସେଇଭଳି ଚାଲିଛି ଠିକଠାକ୍ ଆଉ।
ଏବେ ଆଉ ଟିକେ ଦୁଃଖ ଲାଗିବନା?
ଆଜ୍ଞା
ଆ-ଆଉ କେତେ ଦିନ ପରେ ଆଉ ଟିକେ ଦୁଃଖ ଲାଗିବ।
ରହୁଚି ଆଉ।
ଡିଷ୍ଟାନ୍ସ ହଵନା
ଆଜ୍ଞା ଦୂରତା ବଢିଯିବ। ସବୁବେଳେ ପ୍ରୋବଲେମେ ବାହାରିବ ଆଜ୍ଞା।
ହୁଁ।
ହୋଉ ଭଗବାନ ଯାହା କରନ୍ତି ପ୍ରାଣୀର ମ
କଣ?
ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ କରନ୍ତି।
ହଁ ହଁ ଠିକ କଥା।
ସବୁବେଳେ ପାଖରେ ରହିଲେବି ପଢିବାକୁ ମନ ହବନି କି କୁଆଡେ ଯିବାକୁ ଇଚ୍ଛା ହବନି ସେ କଲ କରିଦଲେ ପୁଣି ମୋ ମନଟା ତ ମୁଁ ଆଉ ଯିବି । କେତେବେଳେ ଦେଇ ଭାବିବାକୁ ପଡେ ତ ତାଙ୍କେ ଗଲେ ମୁଁ କିଛି ମୋ କାମରେ ବ୍ୟସ୍ତ ରହିିବି କିଛି କରିପାରିବି।
ନିଜକୁ ବ୍ୟସ୍ତ ରଖିଲେ ଭଲ ଆଉ।
କିଛି କରିବାକୁ ପଡିବ ନହେଲେ କିଛି ହବନି।
ହୁଁ। ଆଉ ଆପଣଙ୍କ ଭଉଣୀ ଆସିଲେ?
ହଁ ନେଇକି ଆସିଛି।
ଆଚ୍ଛା ଆଚ୍ଛା।
ଆଉ କଣ କୁହନ୍ତୁ
ଆପଣଙ୍କ ବିଷୟ ଜାଣିବାକୁ ଚାହୁଁଚି।
କଣ ଜାଣିବାକୁ ଚାହୁଁଛନ୍ତି କୁହନ୍ତୁ?
ବହୁତ କିଛି ଆଜ୍ଞା ଆପଣଙ୍କ ବିଷୟରେ ବହୁତ କିଛି ଜାଣିବାକୁ ଚାହୁଁଚି। କଣ ପଚାରୁ ଥିଲ? କିଛି ପଚାର।
କଣ କହିଲେ?
ଆପଣଙ୍କ ବିଷୟରେ କଣ ପଚାରିବି ମୁଁ ଜାଣିପାରୁନି ଆଜ୍ଞା।
କିଛି ବି ପଚାରି ପରିବେ?
କଣ ପଚାରିବି କୁହନ୍ତୁ ଆପଣଙ୍କ ପ୍ଲସ ଟୁ ସମୟରେ ଜୀବନୀଟି କିପରି ଭାବେ କଟିଥିଲା?
କଣ?
ଆପଣଙ୍କର ପ୍ଳଷ୍ଟୁ ସମୟରେ ଜୀବନଟା କିଭଳି ଭାବେ କଟିଥିଲା?
ଭଲ କଟିଥିଲା।
ଭଲ ଭାବେ କଟି ଥିଲା।
ବହୁତ ଭଲ ନାହିଁ ଭଲ ଥିଲା ଆଉ।
ଆଚ୍ଛା ଆଚ୍ଛା।
ଏବେ ଯେପରି ଅଛି ତାଠୁ ଭଲ ଥିଲା।
ଆଛା ଆଛା ଆଛା ଫୋନ ନଥିଲା ବହୁତ ଖୁସି ଥିବେ ନା?
ହୁଁ।
ଆଚ୍ଛା ଆଚଛା ବିପତି
ଖୁସି ମାନେ ସେମିତି ଆଉ ଏତେ ବି ଖୁସି ନୁହେଁ। ହଁ ହଁ ହଁ ହଁ। ହଁ।
ସ୍
ହ କଣ କଣ ଖାଇଲେ ଆଜି କୁହନ୍ତୁ?
ଆଜି ମୁଁ ଖାଇଛି ଭାତ ଭାତ ଡାଲି ଚିକେନ୍ ମଟାମ୍ନ୍ ପାମ୍ପଡ଼ା
ହୁଁ ହୁଁ।
ଆ ଜହ୍ନୀ ତରକାରୀ।
ହୁଁ।
ଆଜ୍ଞା। ଏବେ କଣ ଖାଇ ଏବଂ ସେଇ ଆଚାର।
ଆଛା ହାଲୋ ଦଶ ମିନିଟ ର ଟାଇମ ସମାପ୍ତ। ହେଇଛି।
ଆଜ୍ଞା ଆଜ୍ଞା ବୁଝିପାରିଲି।
ହଁ କଲ ଟିକେ କଟ୍ କରିବେ ଆଜ୍ଞା।
ଆଜ୍ଞା ଆପଣଙ୍କ ସହିତ। ସହଯୋଗ କରିବି ଆଜ୍ଞା।
ହ ହିଁ।